ହ୍ୟାଲୋ।
ଭାଇମାନେ ଭାଉଜ ନମସ୍କାର।
ହଁ ନମସ୍କାର କେମିତି ଅଛ?
ହଁ ମୁଁ ତ ଏବେ ଭଲ ଅଛି ଆଉ। ଆ ଆପଣ କେମିତି କ ଅଛନ୍ତି।
ହଁ ମୁଁ ତ ବହୁତ ଭଲ ଅଛି ତମେ ତ ପୁରା ଭୁଲି ଗଲଣି ଆଉ।
ନାଇ ବୁଲି ଆଜି ସକାଳୁ ଗୋ ମାତ୍ରାରେ ବଢା ହଉଚି ସେଇଲାଗି ମୁଁ ଆପଣଙ୍କୁ ଟିକେ କଲ କଲି। ଯେମିତି କିି ଆପଣଙ୍କ କଥା ଟିକେ ମନେ ପଡିଲା ମୁଁ ଲଗେଇଦିଆ ଯିଏକି ବଡ ଭାଉଜ କଣ କରଛନ୍ତି କଣ ନାହିଁ ଆ ମୋ ପୁଅ କଣ କରୁଛି ଏସବୁ ବିଷୟରେ ଆଜି ଟିକେ ଘରେ ଯେହେତୁ ବର୍ଷା କରିଛି ଆଜି ଆପଣଙ୍କ କଥା ବହୁ ମ କହିଲା ପୁଅ କା ଟିକେ ମନ ପଡୁଛି ପୁଅ ତ ମତେ ଆଜି ଆ ଜାଣିପାରୁନି। ମୁଁ ତାର କଣ ହେବି?
ହଁ ତମେ ତ ଡେଲି ଡେଲି ଆସୁଛ ନା ପୁଅ ଆସିକି ତିନି ବର୍ଷର ହବାକୁ ଆସି ଖିଲାଣି ଆସିନ ଟୋଟାଲି ଆଉ ପୁଅ କେମିତି ତମକୁ ଜାଣିବ।
ଆଉ ମୁଁ ତ ମୁ ଜାଣିଛି ମୁଁ ବହୁତୁ ଥର ବି ଯାଇଛି ସେ ମତେ ଜମା ମୋ କତିକି ଆସେନା। ଯେତେବେଳେ ଆସିବ ମତେ କତିକି କାନ୍ଦିବ ମୁଁ ବାହାରକୁ ବି ନିଏ ବୁଲେଇବାକୁ। ଆଉ ଏମିତି ସବୁ ଆଉ ଏ ପୁଅ କଣ ଆଜି କଣ ଖାଇବ କଣ? ହଁ।
ମୁଁ ନା ପୁଅ
ଆଜ୍ଞା।
ମୁଁ ନା ପୁଅ।
ତମେ ପୁଅ ଦିଅ ଜଣ ମିଶିକି କଣ ଖାଇବ।
ହ ସକାଳେ ଚୁଡା ସନ୍ତୁଳା କରିଥିଲି ଖାଇଛୁ ଆଉ ଖରା ବେଳ ପାଇଁ ଏ ଭାତ ଡାଲ ମା ଆଳୁ ଭର୍ତ୍ତା ବଡି ଭାଜିକି ଥୋଇଛି ବଡି ଚୁରିବୁ ଖାଇବୁ ଆଉ।
ହଁ ହଁ ତା ହେଲେ ଏମିତି ଚାଲିିଛି ତାହେଲେ ଆଉ ଜିର ତା ହେଲେ ଏ ସବୁ ଖାଇବେ ଆମର ବି ପ୍ରାୟତଃ ସକାଳୁ ମୁଁ ଉଠିଲି ଆଉ ଆମର ହେଇଥିଲା କଣ କି ଆମର ଉପମା ହେଇଥିଲା ଉପମା ସହିତ ଡାଲମା ଡାଲମା ଉପରେ ଟିକେ ଭି ମିଚର ପକେଇଦେଲି ପକେଇକି ସେ ସବୁ ଜିନିଷ ଖାଇଲି ସେଗୁରା ଖାଇ ସା ତ ପ୍ରାୟତଃ ନାଳୁ ତରକାରୀ ହଉଛି। ପ୍ରାୟତ ଏମିତି ବର୍ଷା ହେଇଛି ଯେ ଆମର ରୋଷେଇ ଘରେ ସରିନି ସରିନି ଯେହେତୁ ଯୋଉ ପଛକର ଘର ଆମର ଯୋଉ ଅଛି ସେଇଥିରେ ସେ କାଦୁଅ ରେ କରୁଛନ୍ତି ବେସନ ଆଳୁ ତରକାରୀ ଭାତ ଏଇ ସବୁ ହବ ଖାଇବୁ ଆଉ। ଆପଣ କେବେ କଣ ଗାଁ କୁ କେବେ କଣ ଆସୁଛନ୍ତି।
ହଁ ତମ ଭାଇ ଆସିଲେ ଆମେ ଗାଁକୁ ଯିବୁ ଆଉ ଏବେ ତ ବର୍ଷା ପୁରା ହଉଛି। ଆଉ କୋରାପୁଟରେ ତ ବର୍ଷା ଲାଗିକି ରହିଛି ସେ ତ ଆସି ପାରୁନାହାନ୍ତି ବର୍ଷା ଟିକେ ଛାଡୁ ଆ ଆସିବେ ଆସିଲେ ଯିବୁ ଆଉ ବୁଲାବୁଲି କରିକି ଆସିବୁ ଆଉ।
ହଁ।
ଆଉ ମୁଁ ତ ତମକୁ କହିଥିଲି ମୋ ପାଇଁ ଦିଟା ଜାମୁକୋଳି ଦବ ମାଙ୍କର ବାପାଙ୍କର ଯାଇଥିଲେ। ଆଉ ତମେ ତ ଭଲ ଜାମୁ କୋଳି ଦେଲ ମୁଁ ତାକୁ ଲୁଣ ପାଣି ରେ ପକେଇକି ଶୁଖେଇକି ଖାଇଲି ପୁରା ସ୍ୱାଦ।
ଦେଖ ଆମେ ଯେତେବେଳେ ପ୍ରାୟତ ସେଦିନ। ସେତେବେଳେ ବହୁତ ମାତ୍ରାରେ ବର୍ଷା ହଉଥିଲା ତମେ ଭାବୁଥିବ ମୁଁ ତମ ସହିତ ଗେଲ ଖେଳୁଛି। ମୁଁ ତମ ସହି ସତର ଗେଲ ଖେଳୁ ନଥିଲି ଯେ ବହୁତ ବର୍ଷା ହବାରୁ ମୁଁ ତମ ପାଖକୁ ଜାମୁକୋଳି ଯାଇଥାନ୍ତି ବି ଜାମୁକୋଳି ଗଛରୁ ତୋଳିଆ ଲାଗି ସେତେବେଳେ ବାପା ବୋଉ ବାହାରିକି ପଳାଇଲେ। ସେଥିଲାଗି ମୋର ମନ ବି ବହୁତ କଷ୍ଟ ହେଲା ମୁଁ ଆମର ତୃତୀୟ ତାଲା ଉପରେ ଠିଆ ହେଇକି ଦେ ଖୁଥିଲି। ଆଉ ଯେହେତୁ ମୋ ମା ମା ବସିଲେ ସୁଶାନ୍ତ ଭାଇଙ୍କ ପଛରେ ବାପା ବସି ଏକାଟିଆ ଗଲେ। ତାପରେ ମୁଁ କହିଲି ବାପା ବାଟରୁ ନହେଲେ କୋଉଠୁ କିଣିକି ନେଇଯିବ ଭାଉଜଙ୍କ ନା କି ଜାମୁକୋଳି ସେ କହୁଥିଲେ ସେତବେଳେ ଜୀବନ ଭାଇ ବି ବହୁତ ମନ ଦୁଃଖ କଲା ହେସ ସବୁ ମୋର ମନ ଅଛି ବହୁତ ଭଲ ଆପଣ ଯେହେତୁ ଯଦି ମତେ ଏ ସବୁ କଥା କହିବେ ମୁଁ ଏଇ ସବୁ ଜିନିଷ କଣ କର? ଆମର ଗୋଟେ ଅଛି ଗୋଟେ ମୁଁ ଆମର ଇଏ
କିଇସ କରିପାରିବେନି ମୁଁ ଜାଣିଛି ।
ଆଜ୍ଞା।
ଆଉ ଆଉ କେବେ କରିକି ତାହେଲେ ତୋଳିକି ଦେଇଦେବେ ଆଉ।
ଆଜ୍ଞା ଆଜି ଆପଣ ସେ ଆଉ ସେ ଆଇଁଷ ବାଇଁଷ କିଛି ହଉନି କି ଜମା ଆମ ତ ଏଠି ଛୁଆ ମାନେ ଖାଲି ସକାଳ ହବ ମାତ୍ରେକେ କହୁଚନ୍ତି କୁକୁଡା ହଉ ଛେଳି କି ହଉ ଏସବୁ ଜିନିଷ କରିବା ଲାଗି ଆଉ ଆପଣ
ହବନି ଦେହକୁ ବି ଟିକେ ଜଗ ଦେହକୁ ବି ଦେଖ ଆଜିିକାଲି ବୟସ ଅଛି ଖାଇ ଦଉଚ ଦେହ କିଛି ଜଣା ପଡୁନି ଆଉ ବ ବୟସ ଗଲା ବେଳକୁ ବହୁତ ପ୍ରକାର ରୋଗ ହବ । ଏ ଦେହକୁ ଟିକେ ଦେଖ ସବୁବେଳେ କଣ ଆଇଁଷ ଟା ଖାଇବା ଭଲ?
ଉ ହଁ ଆଉ ଆଉ ମୁଁ
ଆଜିି ପା ଗୋଟେ ସୁଦ୍ଧା ଶନିବାରେ ନା ଆମେ ଟିକେ ଶନି ଠାକୁରଙ୍କର ଭକ୍ତ ସେଥିପାଇଁ କି ଶନିବାର ଆଇଁଷ ଖାଉନୁ।
ଓହୋ ମୁଁ ତ ଯେତିକି ଆଇଁଷ ଖାଉଛି ଆଉ ସେତିକି ବି ମଧ୍ୟ କଣ କହିଲ? ଅ ଯେତିକି ଆଇଁଷ ଖାଉଚି ସେତିକି ଝଡିବାକୁ ବି ମଧ୍ୟ ଚେଷ୍ଟା କଲି ଦୌଡା ଦୌଡି କରି ଏବେ ତ ପ୍ରା ଆ ମୁଁ କିଛି କାମ ନ କରିବାରୁ ମୋ ଦେହରେ କିଛିଟା ଚର୍ବି ଲାଗିଗଲାଣି। ସେଥିଲାଗି ମୁଁ ଭାବୁ ଚି ଆମ ଘରର ଯୋଉ କାମ ଅଛି ସବୁ ଘର କାମ କରୁଛି ବହୁ ମାତ୍ରାରେ ଦୌଡ଼ା ଦୌଡି ଯେହେତୁ ସକାଳୁ ଉଠିକି ଏତେ ମତେ ଏଁ ଶୀଘ୍ର ଚାରିଟା ରାତିରେ ଦୌଡିବାକୁ ଭଲ ଲାଗୁନି ସେଥିଲାଗି ମୁଁ ଭାବୁଛି। ଆମ ଘର କାମ କିଛିଟା କରିଦେବି ମୁଁ ଏଇସବୁ ଭାବୁଛି ଦେଖିବା ଆପଣ କରିବା ଆଉ ଆ ଆପଣ କଣ ସକାଳୁ ଉଠି ଆ ଆପଣ ତ ମତେ ଜଣା କି ଆପଣ ସକାଳୁ ଉଠନ୍ତି ନିିତ୍ୟ କର୍ମ ସାରି ଠାକୁର ଘରେ ବହୁତ ଭଲ ପା ପ୍ରାର୍ଥନା ବି କରନ୍ତି ଏ ସବୁ ଆଜି ଯାଙ୍କେ ଚାଲିଛି ନା ଚାଲିନି?
ହଁ ଚାଲିଛି ମୁଁ ସକାଳୁ ଉଠେ ଚାଲିବା ପାଇଁ ଯାଏ ତାପରେ ସ୍କିପିଙ୍ଗ କରେ ଏବେ ତ ଆଉ ବର୍ଷା ହଉଛି ଯାଇ ହଉନି ଚାଲିବା ପାଇଁ ଘରେ ଟିକେ ସ୍କିପିଙ୍ଗ କରୁଛି ଟିକେ ଯୋଗ କରୁଛି ତାପରେ ଗାଧେଇ ପାଧେଇ ଠାକୁର ପୂଜା କରୁଛି ଠାକୁର ପୂଜା କରିସାରିକି। ଜଳଖିଆ ସକାଳର ତିଆରି କରୁଛି। ଆଉ ଜଳଖିଆ ତିଆରି କରିସାରିଲା ପରେ ଖାଇ ଦେଇ ଆଉ ପୁଅକୁ ଟିକେ ଖୁଆଖୁଇ ଇ କରି ତାକୁ ଗାଧୁଆ ପାଧୁଆ କରି ତାକୁ ଶୁଆଇ ସାଇଲା ପରେ ମଧ୍ୟାନ ଭୋଜ ଜନ ତିଆରି କରୁଛି ଆଉ।
ଆଜ୍ଞା ଏଇ ସବୁ ଜିନିଷ ତାହଲେ ଆପଣ କରିଛନ୍ତି ମୁଁ କହିବା କଥା କି। ଇ ଯେମିତି କିି ମୁଁ ପ୍ରାୟତ ଯେବେ ବି ବାହାରେ ର-ରହେ। ଯେମିତି ସକାଳ ଓଳି ଭାତ, ଆଳୁ ଚକଡ଼ା ଖାଉଥିଲି ଆଉ ଗାଧୁଆ ବେଳେ ବି ବହୁତ କଷ୍ଟରେ ଯୋ ଖାଇବା ଯାହା ହଉଥିଲା ସେୟା ଖାଉଥିଲି। ଆଉ ରାତିରେ ବି ଖାଏ ଏମିତି ସବୁ ଯାହା ଜିନିଷ ଆସେ ଏବେ ଆପଣଙ୍କ ଯୋଉ ସ୍ଵାମୀ ଅଛନ୍ତି ବାହାରେ। ସେ ପ୍ରାୟତଃ ସକାଳ ଓଳି ଏସବୁ ଜିନିଷ ତାଙ୍କ ଦେହରେ ଯାଉଥିବ ନା ନାଇଁ ମତେ ଜଣା ନାହିଁ ତାଙ୍କୁ ତ
ନାଇଁ ତାଙ୍କ ଦେହରେ ତାଙ୍କ କୁଟିଳ ଭଲ ଲାଗେନି ଆଉ ତାଙ୍କ ଦେହରେ ଯାଉନି ସେ ଏନି ଟାଇମ୍ ପ୍ରାୟ ଛତୁଆ ଖାଉଛନ୍ତି। ଯେହେତୁ ଦିଦି ସେଠି କରିପାରୁନାହାନ୍ତି ମାନେ ସକାଳୁ କିଛି ଜଳଖିଆ ବନେଇ ପାରୁନାହାନ୍ତି ଟାଇମ୍ ରେ ମାନେ ପୁଅ ହଇରାଣ କରୁଛି ସେଥିପାଇଁ କି ସେ ସେଇ ଛତୁଆ ଖାଉଛନ୍ତି। ନହେଲେ ବାହାରୁ କିଣି କି ଖାଉଛନ୍ତି। କହୁଛନ୍ତି ଦେହ ଟିକେ ଖରାପ ହେଇ ରହିଲାଣି ସବୁବେଳେ ବାହାରୁ କିଣିକି ଖାଇଲେ ଦେହ ତ ଅସୁସ୍ଥ ହେଇଯିବ ନା ।
ହୁଁ। ତାହେଲେ ଆପଣ ଯୋଉ ମୁଁ ତ ଏଠିକାରେ ଜାଗାରେ ବହୁତ ବୁଲାବୁଲି କରୁଛି। ଆପଣ ଯୋଉ ଭୁବନେଶ୍ଵରରେ ଅଛନ୍ତି ସେ ପାଖ ଆଖ ଏରିଆ ଯୋଉ ଜାଗା ବୁଲାବୁଲି କରିବାକୁ ଯାଇଛନ୍ତି କେତେ ଥର? ତ କଣ ନନ୍ଦନ କନ୍ଦନ ଗଲେଣି ଏସବୁ ବିଷୟରେ ଆପଣ ଟିକେ କହିବେ କି ମତେ?
ହଁ ନନ୍ଦନକାନନ ଯାଇଛୁ ଏଠି ଗୋଟେ ଏକାମ୍ର ପାର୍କ ଅଛି ତା ଦେହରେ ବହୁତ ବଢ଼ିଆ ବଢ଼ିଆ ଫୁଲ ହେଇଛି ସେତିକି ଯାଇଛୁ ଆଉ ଖଣ୍ଡଗିରି ଉଦୟଗିରି ଅଛି। ପାଖରେ ସେଠିକି ଯାଇଛୁ ଆଉ ଆମର ଶାନ୍ତି ସ୍ତୁପ ଧଉଳି ଅଛି। ବି ଯାଇଛୁ।
ଧଉଳି ତ ପ୍ରାୟ ମତେ ଜଣା ଅଛି। ଆଗରୁ ତ ବହୁତ ବାଟ ହବ ମୁ ଦେଖିଛିବି ପ୍ରାୟତଃ ଓଳି ଯାଇଥିଲି ସେଠାରେ ଭଲ ଭଲ ଜେଗା ଅଛି। ।
ଆପଣଙ୍କର ହିଁ ନେଟୱାର୍କ ଟିକେ ପ୍ରୋବ୍ଲେମ ହଉଛି ବୋଧେ ଆପଣଙ୍କ ଭଏସ ଟା ଭଲସେ ଆସୁନି।
ମୁଁ ତ ପ୍ରାୟ ବର୍ଷା ହଉଛି ତଥାପି ବି ଛାତ ଉପରେ ଠିଆଇକି କଥା ହଉଛି ଆପଣ ଯଦି ମୋ ଉପରେ ବି ଦୋଷ
ଆଇବ୍ରୋ। ସେ ଦଉନି ମୁଁ କହୁଛି ଏଇ ପାଣିପାଗ ସକାଶୁ ବୋଧେ ଟିକେ ନେ ଟେକ ର ପ୍ରୋବ୍ଲେମ ରହୁ
ତାପରେ ବି ଆପଣ ମୋ ଦୋଷ ଦେଲା ପରେ ଆପଣ ଏବେ ପାଣି ପାଗର ବି ଦୋଷ ଦେଇଦେଲେ ଲୋକମାନେ ତ ଚାଷ କରିବା ଲାଗି ପାଣି ଖୋ ଏବେ । ଧାନ ରୋଇବେ ଆପଣ ତ ଏଇ ସବୁ ବିଷୟରେ ପାଣିପାଗର ଦୋଷ ଦେଇ ଆଉ କଣ କରିବ। ଏବେ
ଦୋଷ ଦଉନି ପାଣି ପାଗ ଦୋଷ ଦଉନି ମୁଁ କଛି ନେଟ୍ ୱାର୍କ ଟା ପ୍ରୋବ୍ଲେମ୍ ହଉଛି ପାଣି
ଓହୋ ମୁଁ କହୁଛି କି କାରଣ ନା ଉଁ ଆଜି ନୁହେଁ କି ଆମର ଯୋଉ ସକାଳୁ ଯୋଉ ଗାଡିଆରୁ ବହୁତ ତ ମାଛ ଉଠି ଯାଇଚନି। ଏ ଶେଉଳ, କଉ, ମାଗୁର ଏମତି ଉଠିକି ସବୁ ଗାଡିଆକୁ ଯାଇଚନ୍ତି। ମାନେ ଆମ ବିଲୁକୁ ସେ ବିଲୁକୁ ଗଲା ବେଳେ। ତ ମାନେ କଣ କହିଲ ଏମିତି ରେଟ ରେ ଉଠିକି ଯାଇଚନ୍ତି ଯଦି ଆମ ଘର ଲୋକ ବୋ ମାତ୍ରାରେ ଧରିକି ଆ ହେଲା। ଯଦି ଆପଣଙ୍କୁ ଦକାରେ କହିବ ମୁଁ ପ୍ରାୟତ କାଲି ମାଗୁରରୁ ଦୁଇ ତିନି କେଜି
ନା ମାଗୁର ମାଛ ମତେ ଜମା ଭଲ ଲାଗେନି ମାଗୁର ମା ମାଛ ଛାଡିକି ଆଉ ଯୋଉ ମାଛ ଚାହିଁବେ ଦେଇପାରିବେ ଆଉ ବିଲ ଭିତରୁ ଯଦି କଙ୍କଡ଼ା ବି ଚାର ଟା ଧରିକି ଆଣିକି ଦେବେ ମୁଁ ତାକୁ ପୋଡିକି ଖାଇବା ପାଇଁ ବହୁତ ଇଚ୍ଛା ଅଛି ତା ଦେହେ ରସୁଣ ଲଙ୍କା ତେଲ ପକେଇ କି ଛେଚିକି
ଆପଣଙ୍କୁ କଙ୍କଡା ତରକାରୀ ଟା ବେଶୀ ଭଲ ଲାଗେ ନା କଙ୍କଡା ର ଯୋଉ ଆମର
ମତେ କଙ୍କଡାପୋଡା ଯୋଉ ଚଟଣୀ ଟା ସେଇଟା ବେଶୀ ଭଲ ଲାଗେ। ପଖାଳ ସାଙ୍ଗେ ଖାଇବା ପାଇଁ।
ଓହୋ ଆପଣଙ୍କ ଗାଁରେ ଧରା ଧରି କେବେ କରୁଚ ନା ନାହିଁ?
ଗାଁରେ ତ ଏତେ ନାଇଁ କୋଉଠି ଏ ଏତେ ଗାଡିଆ ଅଛି ଯେ ଧରାହବ ମୋ ଶାଶୁଘର ଗାଁ ରେ ଯାହା ଗାଡିଆ ଅଛି। ସେଠି ଧରା ଧରି ହୁଏ ମାଛ ଦେଶୀ ମାଛ ମିଳେ ଦେଶୀ କଙ୍କଡା ମିଳେ। ଆଉ ଆମ ଏପଟେ ଏତେ ମିଳେନି।
ପ୍ରାୟତ ତମ ଘର ଏଠୁ ଷାଠିଏ ରୁ ଅଶି କିଲୋମିଟର ପାଖାପାଖି ଷାଠିଏ ସତୁରି କିଲୋମିଟର ସେଥିଲାଗି ଆମ ଗାଡିଆରେ ଜଉ ମାଛ ରା ଅଛି ଏତେଠୁ ନବ ବୋହୁତ କଥା ହଉଛି। ଦେଖିବା ଆଗ ଆଗିଲା କୁ ଯଦି ଭଲ ଭାବରେ ମାଛ ଧରା ହେଲା ମୁଁ ପ୍ରାୟ ଯେମିତି ହେଲେ ଆପଣଙ୍କୁ କଳେ ବଳେ କୌଶଳେ ଆପଣଙ୍କ ହାତରେ ମୁଁ ପଠାଇବି, ଆମର ହଁ ଯେମିତି ହେଲେବି ପଠାଇବି ବୁଝ ନା ନାଇଁ।
ଆଜ୍ଞା ଆମେ ତାହେଲେ ବହୁତ ଉପକୃତ ହବୁ ଆପଣଙ୍କ ଉପ୍ ଉପରେ ଦେଶୀ ମାଛ ବି ବୋହୁତ ଦିନ ହେଲା ପାଟିରେ ବାଜିନି। ଦେଶୀ ମାଛ ଅ ଟିକେ ପାଟିରେ ବାଜିବା ଆପଣ ଯଦି ପଠେଇବେ ଆମେ ବୋହୁତ ଉପକୃତ ହବୁ ଆଉ।
ଆଉ ଆମକୁ
ଆଉ ଆପଣଙ୍କ ଆଡେ ଯୋଉ ବର୍ଷ ବଷା ହେଲେ ଯୋଉ ଝିପି ଝିପି ବର୍ଷା ହେଲେ ଯୋଉ ସାଧବ ବୋଉ ମାନେ ଚାଲନ୍ତି ଆଉ ଦେଖିବାକୁ ମିଳୁ ମିଳୁଚନ୍ତି ନା ମିଳୁନାହାନ୍ତି?
ନାଇଁ ତ ଆଜି ପର୍ଯ୍ୟନ୍ତ ମତେ ସେ ସବୁ ଦେଖିବାକୁ ଆଉ କାଇଁ ମିଳୁନାହିଁ। ମୁଁ ତ ସେଥିଲାଗି ବହୁତ କଷ୍ଟ ବି ମଧ୍ୟ ସେବ ଲୋପ ପାଇଗଲାଣି ମୁଁ ଆଉ ଗୋଟେ କଥା ପଚାରୁଥିଲି କ ଆମର ଯୋଉ ମୋ ଆମର ଛୋଟ ପୁଅ ଯୋଉ ଅଛି, ଯୋଉ ଆମ ଗୁଗୁ ତାର ରଜରେ କେତେଟା ଆଣିଥିଲେ, ଆଉ ରଜ ସବୁ ଭଲ ଭଲ ଫ ଫଟୋ ସବୁ ତାର ଉଠେଥିବେ କିଛି ତ ଛାଡ ଆଜ୍ଞା।
ତାର ତିନି ଦିନ ରଜରେ ତିନିଟା ଡ୍ରେସ ହେଇଥିଲା, ହେଲେ ସିଏ ଟିକେ ଏତେ ଫଟୋ ଉଠେଇବା ପାଇଁ ଭଲ ଭଲ ପାଉନି, ସେଥିପାଇଁ ମୁଁ କିଛି ତାର ଫଟୋ ଟିକେ ଛାଡି ପାରି ନାହିଁ।
ସେ ଖାଲି ବୋହୁତ ଦୁଷ୍ଟାମି କରୁଚି ଆଉ। କହୁଚି ମୁଁ ଖାଲି ବୁଲିବା ପାଇଁ ଯିବି ବାହାରକୁ, ପଳଉ ଟ ଆଉ ଫଟୋ ଉଠେଇବା ପାଇଁ ଜମା ମାନେ ଦେଖଉନି ମୁଁ ଫୋନ ଧରୁଚି। ମନେ କହୁଚି ମମି ଫୋନ ଥୋଇଦେ ମମି ଫୋନ ରଖିଦେ ଫଟୋ ଉଠା କାମଟା ଭଲ କାମ କରୁବ ମୁଁ ତାକୁ ଯଦି ଭିଡିଓ ରେକର୍ଡିଂ କରି ରଖିବା ପାଇଁ ଚାହିଁବି ସେ ଆଉ କରିବନି ସେ କାମ ଟା ମମି ଫୋନ ରଖିଦେ। ଫଟୋ ଉଠଉଛୁ ଫଟୋ ଉଠଉଛୁ ଏମିତି କହିକି ରଖିଦବ। ମାନେ ଆଉ କରିବନି ସେ କାମ ଟା।
ଆ ସିଏ ଏବେ ଭାତ ଖାଇଲାଣି ନା ଭାତ ଫାତ କିଛି ଖାଉନି କିଏ ଆପଣ ଯୋଉ ଜାଣିୁଚନ୍ତି। ଘରେ ତରକାରୀ ଫକାରୀ ହୋଉଚି ରାଗ ତରକାରୀ ହୋଉ କି ଚାଟ ହଉ ଗୁପଚୁପ ହୋଉ।
କଷ୍ଟରେ ଖାଉ।
ହୁଁ ହଁ। ଏଇ ସବୁ ଜିନିଷ କଷ୍ଟରେ ତାହେଲେ ଖା ତାର ପାଟି ଫିଟିିଲଲାଣି ସେ ସବୁ ଜିନିଷ ଶୀଘ୍ର ଶୀଘ୍ର କହୁଛି କି ନା କହିପାରୁନି।
ହଁ ସବୁ ଜିନିଷ କହିଲାଣି। ଦ ଖାଇବାରେ ଟିକେ ମାନେ ହଁ ହଁ, ଇଏ ଅସୁବିଧା କରୁଛି, ଫୋନ ଦେଖି ଖାଉଛି, ଛୁଆଙ୍କୁ ତ ଯେତେ ଫୋନଠୁ ଦୂରେଇ ରଖିବ। କିନ୍ତୁ ସିଏ ଟିକେ ଫୋନ ଦେଖିକି ଘଣ୍ଟା ଘଣ୍ଟା ଫୋନ ଧରି ଖାଉଛି ସେ ଖାଇବା ଟାଇମ ତକ ମୁଁ ତାକୁ ଫୋନ ଦେଖାଏ ନହଲେ ତାରୁ ତା ମାନେ ଫୋନଠୁ ଦୂରେଇ ରଖେ ତାକୁ ତାକୁ ଅଲଗା କାମ ରେ ବ୍ୟସ୍ତ ରଖେ। ନ ଅଲଗା କାମ ଶିଖେଇବାରେ ଏଇ ପେନ ଖାତା ଧରଇ ଦିଏ ତାକୁ ସି ତାଧିରେ ଗାରାଏ ପେନ୍ ଖାତରେ ଧରିକି, କି ଖେଳଣା କରିଦେଇଲେ ଖେଳେ।